ନା ନାଭାଇ ଏତେ ଦିନ ପରେ ଫୋନ କଲ।
ଆଜ୍ଞା ଟିକେ ମନେ ପଡିଗଲା ତ ମାନେ ଏଇ କାହଳିଆ ପାଗ ଆଉ।
ଓହୋ ଆଉ ହଁ ଦେହ ପା ଭଲ ଅଛି।
ଆଉ ଘର ଲୋକଙ୍କର ଆପଣଙ୍କର?
ହଁ ଠିକ ଠାକ।
ଆପଣ ସାଙ୍ଗମାନେ କେମିତି ଅଛନ୍ତି ସବୁ ଭଲ?
ହଁ ମ ସାଙ୍ଗସାଥି ମାନେ ବି ସବୁ ଭଲ ଅଛନ୍ତି।
ଓହୋ।
ଆଉ ଆପଣଙ୍କ ଖିଆ ପିଆ ସରିଲାଣି?
ଆଜ୍ଞା।
ଓହୋ! ଆଉ ଆପଣ ଏବେ କୁଆଡେ ଯାଇଥିଲେ ବା ମଝିରେ କୁଆଡେ ରାତିରେ?
ହଁ ରାତିରେ ଆମ ଯୋଉ ପଳାଶ ବଣଙ୍କ ଆଡେ ଯାଇଥିଲୁ ଆମେ।
କିଏ କିଏ ଯାଇଥିଲ?
ଆଜ୍ଞା ମୁଁ ଆଉ ବଡ଼ ଭାଇ। ଆମେ ଦି ଜଣ ଯାଇଥିଲୁ। ଆଜ୍ଞା ଗୋଟେ ଆମେ ଟ୍ରଚ ନେଇକି ଯାଇଥିଲୁ।
ହୁଁ।
ଆଜ୍ଞା ସେଦିନ ଆମ ଗାଁରେ ଜଣଙ୍କର ମାନେ ମୃତ୍ୟୁ ହେଇଯାଇଥିଲା।
ଆଚ୍ଛା ଆଚ୍ଛା।
ଆଜ୍ଞା ଗୋଟେ ଗାଡ଼ିଆରେ ସେ ବୁଡି କି ମରିଯାଇଥିଲେ। ମାନେ ଘରେ କିଛି ଝଗଡାଝାଟି ହେବାରୁ ଖାଇ ନଥିଲେ ସକାଳୁ
ହୁଁ ହୁଁ।
ଖାଇ ନଥିଲେ ଆଉ ତାଙ୍କୁ ମାନେ ସକାଳୁ ତାଙ୍କୁ ସେ ମାନେ ଝଗଡ଼ା ଝାଟି ବାଡ଼ା ପିଟା ଟା ହେଇଯାଇଥିଲେ। ସିଏ କିଛି କାହାକୁ ନ କହି କାହା କଥା ନ ଶୁଣି ସିଏ ମାନେ ପଳେଇଥିଲେ ଗାଡିଆ ଆଡେ। ଘରଲୋକ ମାନେ ସବୁ ଜାଣିଥିଲେ ଆଗରୁ ବି ଏମିତି କିଛି ଝଗଡ଼ା ହେଇଥିଲା ଏମତି କିଛି ମାନେ ମରିବାକୁ ଯାଇଥିଲେ କିନ୍ତୁ ମରି ନଥିଲେ ଘର ଲୋକ ଦେଖିକି ସେ ପଳାଇ ଯାଉଥିଲେ। ଘର ଲୋକ ତାକୁ କେତେଥର ବି ଟେକି ଟାକି ନେଇଯାଇଛନ୍ତି। ଆଜ୍ଞା ବୁଝିପାରିଲି। ସେ ସେଇଦିନ ର ରାଗ ରାଗ ମୁଣ୍ଡକୁ ଉଠିଯିବା କାରଣରୁ, ସିଏ ସେ ଗାଡ଼ିଆକୁ ଡେଇଁ ପଇଲେ। ଡେଇଁ ପଡ଼ିଲେ, ଆସି ଯେତେ ଚେଷ୍ଟା କରିଲେ ଉଠିବାକୁ ସେ ଆଉ ଉଠି ପାରିବେ ଉଠି ପାରିଲେନି। ତାଙ୍କ ଗୋଡ଼ ବି ପାଇଲାନି ଆଜ୍ଞା। ସେ ସେଇଠି ବୁଡିକି ମରିଗଲେ। ଆଜ୍ଞା ଆମେ ସେଠି ଆମେ ସେଠି ମାନେ ଶୌଚାଳୟ ନାଇଁ ନା ଆମର ଅ ମାନେ ଗାଁରେ ଆମେ ସେଇଠି ଶୌଚ କରିବାକୁ ଯାଉ।
ଓହୋ।
ଆମେ ସେଇଠି ଯାଇଚୁ ଠିକ ରାତି ଦଶଟା ପଞ୍ଚାବନ। ସରି ସରି ଏଗାରଟା ସାଢ଼େ ଏଗାରଟା ହେଇଯାଇଚି ରାତି ଲାଲିଆ ଜହ୍ନ ପଡ଼ିଥିଲା।
ଓହୋ।
ସେ ଆମେ ମୋ ଭାଇ ବଡ ଭାଇ ଜଣେ ମାନେ ଠିଆ ହେଇଚନ୍ତି ମୁଁ ସେଠି ଶୋଉଚ କରୁଚି ଯାହା ଦ୍ଵାରା କି ସେ ଗାଡିଆ କତିରେ ଆମେ ଆମର ସେଠି ମାନେ ଗୋଟିଏ ବଡ ଗାଡିଆଟିଏ ସେ ଗାଡିଆରେ ଆମର ସବୁ କା କାରବାର ହୁଏ, ଯେମିତି ଆମ ବିଲ ବାରିକି ପାଣି ମଡ଼ାମଡ଼ି ହୁଏ। ଆଜ୍ଞା ବୁଝିପାରୁଛନ୍ତି ତ?
ଆଜ୍ଞା ଆଜ୍ଞା।
ବିଲ ବାରିକି ଯେମିତି ଫସଲ କିଛି ହେଲା ବାଦାମୀ କି ଭେଣ୍ଡି ଆଉ ଯେମିତି କାକୁଡ଼ି କଦଳୀ। ଜହ୍ନି ବା ବାଇଗଣ କଲରା ସେଇ ଗାଡିଆରେ ସବୁ ମାନେ ଆମ ଗାଁ ଲୋକ ର ସବୁ ସେଇଠି କାମ ମାନେ ପାଣିରେ ପାଣିକି ମଟର ପକେଇକି ପାଇପ୍ ସାହାଯ୍ୟରେ ପାଣି ମଡ଼ା ଠିକ ସମ୍
ଓ ସେଇଠୁ ତାହେଲେ ପାଣି ସଂଗ୍ରହ କରାଯାଏ, ନାଇଁ
ଆଜ୍ଞା।
ଆଚ୍ଛା ଆଛା ତାପରେ
ତାପରେ ଆମେ ହଠାତ୍ କିଣି ପାଣି ଭିତରକୁ କିଛି ମାନେ ଶବ୍ଦ ଶୁଭା ଗଲା ଯେମିତି କିଏ ଏବେ ମାନେ ବୁଡ଼ି ଯେମିତି କିଏ ପାଣି ଭିତରୁ ଡେଇଁ ପଡିଲା କି।
ଓହୋ।
ମୁଁ ହଠାତ୍ କିଣି ଉଠିକି ଯାଇ ଟର୍ଚ ଦେଖେ ଦେଖିଲା ବେଳୁ କେହି ନାହାନ୍ତି ତ। ତାପରେ ପୁଣି ମୁଁ ଆଉ ଟିକେ ସ୍ଥାନ ସେ ବଦଳି ପୁଣି ମାନେ ସେଠି ଆଉ ଗୋଟେ ଜାଗାକୁ ଯାଇଥିଲି ଆଜ୍ଞା ବୁଝିପା
ହୁଁ, ଆଜ୍ଞା ଆଜ୍ଞା ତାପରେ
ତାପରେ ମୁଁ ବସିଥିଲି ମୋ ପଛରେ କିଛି ବୁଦା ଥିଲା।
ଆଜ୍ଞା।
ସେ ବୁଦା କିଛି ପବନ ନାହିଁ ଗୁଳୁଗୁଳି ରାତିରେ ବି ହେଉଥିଲା ଖରାଦିନ ଟାରେ ଟାଇମ୍ ଆଜ୍ଞା। ଆଜ୍ଞା ସେ ବୁଦା ପବନ ପବନ ନାହିଁ ସେ ବୁଦାରେ କିଛି ମାନେ ଏଠି ଏତେ ଜୋର ପବନ ଆଘାତ ଦେଲା କି ସେ ବୁଦା ପୁରା ମା ଟିକେ ବାଡ଼େଇ ଇକି ପୁଣି ଠିଆ ହେଇକି ପୁଣି ମାଟିରେ ଏପଟେ ବାଡ଼େଇ ହେଲା। ଯା ଯାହାଦ୍ଵାରା ଯେ ମୁଁ ଡରିଗଲି, ମୁଁ ବଡ ଭାଇକି ଡାକିଲି। ବଡ଼ ଭାଇ କହିଲେ ନା କିଛି ନାହିଁ ସେ ପବନ ହଠାତ୍ କିଣି ଦେଲା ସେ ଏବେ ଗୁଳିୁଗୁଳି ହୋଉଚି ତ ସେପଟେ ମେଘ ଧରିଥିଲା ବି
ଆଜ୍ଞା ଆଜ୍ଞା।
ସେ କିଛି ନାଇଁ ତମେ ବସ। ମୁଁ ଯେମିତି ଭସିଲି ମୋ ବଡ ଭାଇ ମୋ ଠାରୁ ମାନେ ଦୂରତା ହବ ସେଇ ଶହେ ମିଟର ଆଉ। ଆଜ୍ଞା ସିଏ ସେଠି ଠିଆ ହେବା ସମୟରେ ତାଙ୍କ ଆଗରେ କିଏ ଗୋଟେ ଚାଲିକି ଯିବାର ଶବ୍ଦ ଶୁଭା ଗଲା। ଯେମିତି କି କିଏ ଗୋଟେ ପାଉଁଜି ନେଇକି ଯାଉଛି। ଛମ ମାନେ ଛନ ଛନ ଶବ୍ଦ ଶୁଭାହେଲା ଯାହା ଦ୍ଵାରା କି ବଡ ଭାଇ। ହଁ ସେଠି ଠିଆ ହେଇଥିଲେ ଟର୍ଚ ମାରିକି ଦେଖିଲି କେହି ନାହାନ୍ତି।
ଓହୋ।
କେହି ନାହାଁନ୍ତି ଦ୍ଵାରା ବ-ବଡ ଭାଇ କହିଲେ ନା ସେ ଶୁଭା ଯାଉଥିବ କିଛି ମାନେ ଏ କାଇଁଚ ଫାଇଁଚ ଗଛ ବାଡେଇ ହେଲେ ଝୁମୁକା ଫୁମୁକା ଗଛ। ଖରାଦିନ ଟାଇମ ଶୁଖି ଯାଇଥିବ ସେ- ସେଇଭଳିଆ ଶୁଭାଯାଉ ଥିବ ସିଏ ବି କିଛି ମାନେ ମୁଣ୍ଡକୁ ନେଲେ ନିି ଏତେ ଏମ୍ତି ତାଙ୍କ ପଛରେ କିଏ ଡାକିଲା ବଳିଆ ଶୁଭାଗଲା? ମାନେ ତାଙ୍କୁ କିଏ ପାଣି ମାନେ ବୁଡ଼ି ଯାଉଛି କି ବଞ୍ଚ ତା ପଞ୍ଚା ଡାକିଲି ସେଇ ଭଳିଆ ଶୁଭାହେଲା ସେ ହଠାତ୍ ପୁଣି ପାଣି ଭିତରୁ ଆଇଲା ବେଳକୁ ପାଣିରେ କିଛି ନାହିଁ ଦେଖିଲା ବେଳକୁ ଉପରେ ମାନେ ବଡ ଭାଇ ହଠାତ କିଣି ଅନେଇ ଦେଲି ଉପରକୁ ଗୋଟେ ବିଶାଳ ଗୟ ବର ଗଛଟି। ଥିଲା ସେଠି ଆମ ଗାଡ଼ିଆ କତିକୀ
ଓ ହଁ ହଁ ଗୋଟେ ବଡ ବର ଗଛଟେ ଅଛି ମୁଁ ଯାଇଥିଲି ଏ ତମ ଗାଁକୁ। ସିଏ ଗୋଟେ ବହୁତ ବଡ ବରଗଛ ଗୁଡା ଅଛି ତା ଦେରେ ସାତଟା ଆଠଟା କଣ୍ଟା ବାଡା ହେଇଚି କଣ ପାଇଁ?
ଆଜ୍ଞା ଆଜ୍ଞା।
କଣ୍ଟା ବାଡେଇକି ସୂ-ସୂତା ଫୁତା ବି ବଏ ଗୁରା ହେଇଛି ତା ଦେହରେ। ମାନେ ସେଠି କଣ ତନ୍ତ୍ର ବିଦ୍ୟା ହୁଏ ବୋଧେ ନାଇଁ କି?
ହଁ ଆଜ୍ଞା ଆମ ଗାଁରେ ଜଣେ ଥିଲା ତନ୍ତ୍ର ବିଦ୍ୟା ସେ ସମସ୍ତେ ଘରେ ଗୁଣି ଗାଣି କରନ୍ତି।
ଓହୋ ଗୁଣି ଗାରେଡି ହୁଏ ନାଇ ତମ ଗାଁ ରେ।
ଆଜ୍ଞା ସେ ସେଇ ଭୂତ ମାନଙ୍କୁ ସେଇ କଣ୍ଟାରେ ବାଡେଇକି ମାନେ ଏବେ ବନ୍ଦୀ କରି ଦିଏ ଯାହା ଦ୍ଵାରା କି ସେ ବର ଗଛରେ ସୁ ବର ଗଛରେ ସବୁ ମାନେ ଦୁମ ଦାମ ଭୁସ୍ ଫାସ ରାତି ସାରା ଆମେ ସେମିତି ଯାଇଛୁ ମୋ ବଡ ଭାଇକି ଉପରକୁ ଅନେଇ ଦେଲା ବେଳକୁ କି ଗୋଟେ ବଇଚି। ବସିବା ଦ୍ୱାରା ବଡ଼ ଭାଇ ପୁରା ଡରିଯାଇଛନ୍ତି ମୋତେ ଡାକିଲେ। ମୁଁ ତାଙ୍କ କତି କଲି। ଯାହାଦ୍ୱାରା କି ମୁଁ ଉପରୁ ଦେଲି ମତେ କିଛି ଦେଖା ହେଲାନି ବଡ ଭାଇ କହୁଛନ୍ତି ଏଇ ଦେକେ ସାନ ଭାଇ ଦେ ଉପରେ କିଏ ଗୋଟେ ବହିଛି ନା ମୁଁ ଟର୍ଚ୍ଚ ମାଇଲା ବେଳକୁ କେହି ନାହାନ୍ତି ଆମେ ସେମିତି ଶଉଚ ସାରିକି ଆମେ ଚାଲି ଚାଲି ମାନେ ସେ ବରଗଛ ଟିକେ ଆଗକୁ ଦାୟିତ୍ୱ ଦଷ୍ଟ ଆଉ। । ଆଜ୍ଞା ବିଶାଳକାୟ ବିଶାଳକାୟ ଗୋଟେ ଆମ ପଢ଼ିଆରେ ବି ନଥିଲା କିଛି ମାନେ ଉଁ ଖରାଦିନ ସବୁ ଗାଈ ଗାଁରେ ବିଶାଳ କାୟ ଷଣ୍ଡଟେ ଆଗରେ ପସିଗଲା ମାନେ ବିଶାଳ କାୟ କଳା ହେଇକି। ଆଜ୍ଞା କଳା ହେଇକି ପୁରା ଥା
ଥଣ୍ଡାଟା ବୋଧେ।
ଆଜ୍ଞା।
ଓହୋ!
ହାଲୋ।
ଆଚ୍ଛା ଆଚ୍ଛା।
ଡରିବା ଦ୍ଵାରା ଆମେ ପୁରା ଆମେ ପୁରା ପୁରା ଚମି ଟାଇମ ଆମେ ଝାଳ ମୁଣ୍ଡରେ ଝାଳ ଫାଳ ଭାରି ଭୁରି ଆମେ ପୁରା ଡରି ମରି ଛାନିଆ। ମତେ ବଡ ଭାଇ କହିଲେ ନା ତୁ ଡର ନା ଆମେ ଘରକୁ ପଳେଇବା।। ଆମେ ଘରକୁ ଯିବା ସମୟରେ ଏତେ କୁ କୁଆଡେ କିଛି ପବନ ନାହିଁ ଆମ ଦେହରେ ଆସି ଖାଲି ବାଡେଇ ହଉଥାଏ। ମୋ ବଡ ଭାଇ ଏଠି ମାନେ ବ-ବାଡେଇ ସେ ଗଛ ବୁଦା ଧିରେ ପି ଟି ପଶି ପାଶି ଗଲାବେଳକୁ ଆମେ ଠିକ୍ ଠିକ୍ ହେଇଛୁ ଆମେ ମାନେ ଯୋଉ ମଲା ସନ୍ତା ନି ଆଗକୁ ଆଜ୍ଞା। ମଲା ସନ୍ନ୍ତାନୀଆ ଆଗୁକୁ ଆଇଚ ଆମ ଆଗରେ କିଏ ଗୋଟେ ଚାଲିକି ଗଲା। ଧଳା ଶାଢ଼ୀ ପିନ୍ଧିକି କିଏ ଗୋଟେ ଚାଲିକି ଗଲା।
ଓ ସେ ବୋଧେ ସେ ମୃତ୍ୟୁର ଆତ୍ମା ଆଉ। ଆତ୍ମହତ୍ୟା କରିଛି ମାନେ ତା ଆତ୍ମାଟା ଘୁରିବୁଲିବ ନା ଆଉ।
ଆଜ୍ଞା, ଆଜ୍ଞା, ଆଜ୍ଞା।
ଓହୋ! ଏମତି ଲୋକ ବାକ ତାହେଲେ ଆତ୍ମା ଆତ୍ମହତ୍ୟା କରିକି ଏମତି ତାଙ୍କ ଆତ୍ମାକୁ ମିଳେନି ଶାନ୍ତି।
ଆଜ୍ଞା।
ସେଇଥିପାଇଁ ବୋଧେ ଆଉ।
ଆଜ୍ଞା ସିଏ ହଟାତ୍ କିଣା ଆମ ସେ ଟର୍ଚ ମାଇଲାବେଳୁକୁ ଫେର ସେଠି କିଏ ନାହାନ୍ତି। ତାପରେ ଆମେ ଅନ୍ଧାର ପୁରା ଲାଇନ୍ ପଳେଇଲା ଆମ ଗାଁରୁ। ଆମେ ଠିକ ଗାଁ ମୁଣ୍ଡରେ ହେଇଛୁ ଆମ ପଛକୁ ବୁଲିକି ଅନେଇଲାବେଳୁ ଉ, ସେ ମାନେ ସେ ନାରୀ ଟା ସେଇଠି ଠିଆ ହେଇଛି। ଠିଆ ହେଇଛି ତା ମାନେ ଅନ୍ଧାରରେ ତା ଖାଲି ଆଖି ଦିଟା ଜଳୁଥାଏ, ତା ଗୋଡ଼ ଓଲଟା ଖାଲି ଧଡା ଧଳା ଶାଢୀଟି ଉଠି ଉଡିଥାଏ। ଆପଣଙ୍କ ଗାଁ ରେ ଏମତି କିଛି ଘଟଣା ହେଇଚି କି?
ହୁଁ, ଆମ ଘରେ ଏମତି ବହୁତ ଘଟଣାା ଘଟିଚି ଆଉ। ଏମତି ବହୁତ କିଛି ମାନେ ମୋ ସାଙ୍ଗମାନଙ୍କ ସହିତ ବି ବହୁତ ଘଟିଚି। ସିଏ ଧର କୁଆଡେ ଯାଇଥିବେ ଗୋଟେ ଜେଗାରେ ବୁଲିବାକୁ ସେଠି ସବୁ ନିଛାଟିଆ ରୋଡ୍ ଥିବ।
ଆଜ୍ଞା।
କେଇ ନଥିବେ ସେ ରୋଡ୍ ରେ ସେ ଯୋଉ ରୋଡ୍ ରେ କିଛି ଶବ୍ଦ ଶୁବା ହବ। କିଏ ଛୁଆ କାନ୍ଦିଲା ଭଳିଆ ଶବ୍ଦ ଶୁବା ହବ। କିଏ ଗୋଟେ ଡାକିଲା ଭଳିଆ ଶବ୍ଦ ଶୁବା ହବ। ଯଦି କିଏ ରହିକି ସେ ଶ ଶବ୍ଦକୁ ମାନେ ଶୁଣିବାକୁ ଚେଷ୍ଟା କଲା ତାହେଲେ ସିଏ ସିଏ ଆଉ ଏ ଦୁନିଆରେ ରହିବନି ବୁଝିଲେ କି।
ଆଜ୍ଞା।
ଏମତି ବହୁତ ଥର ମୋ ସାଙ୍ଗରେ ବି ହେଇଚି। ମୁଁ ଗୋଟେ ଜେଗାକୁ ଯାଇଥିଲି ଦିନେ ସେଠି ମୁଁ ରାତି ବୋଧେ ଦିଟା ହଁ ଦିଟା କି ସାଢେ ଦିଟା ହବ ମୁଁ ଗାଡି ଚଲେଇକି ଆସୁଥିଲି ବୁଝିଲେ।
ଆଜ୍ଞା।
ଆଉ ଆ, ସେଠି କଣ ହେଲା କୁହନି ମୋତେ ଗୋଟେ ଛୁଆଟିର କାନ୍ଧ ଭଳିଆ ଶୁଭା ହେଲା। କିମୁତିଉ କେମିତି ମୋତେ ଭାବରେ ଗାଇ ରଖୁଥାଏ ତ କିଛି ସମୟ ପଛୁକୁ ଅନେଇଦେଲା ପରେ ସେ କାନ୍ଦ ଆଉ ନୁ। ସେତେବେଳୁ ମୁଁ ଚିନ୍ତା କଲି ଆହା ମୁ ତେ ଜଲଦି ଜଲଦି ଏରିଆ ଭିତରୁ ବାହାରିବାକୁ ପଡିବ ନହେଲେ ବହୁତ ଅସୁବିଧା ହେଇଯିବ। ମୁଁ ସେଇଥିପାଇଁ ଗାଡି ହୁଡେଇକି ପଳି ଆଇଲିି। ତାପରେ ଉଡିକି ଆସିକି ଆଉ ମୁଁ ସେଠି ଗୋଟେ ଏ ଏ ବାବା ଟେ ଏମତି ବସିଥିଲେ ଗୋଟେ ମନ୍ଦିର ପାଖରେ ହେଲା ମୁଁ ସେ ବାବାଙ୍କୁ ପଚାରିଲି ସେ ସେ ବାବା କହିଲେ ହଁ ସେ ଜେଗାରେ ଗୋଟେ ଛୁଆଟିର ମୃତ୍ୟୁ ହେଇଯାଇଥିଲା। ସେଇଥିପାଇଁ ସେ ଛୁଆଟା ଆଉ ତା ମା ବି ସେଇଠି ଅଛି କାନ୍ କାନ୍ଦୁଛି।
ଆଜ୍ଞା ମୁଁ ରଖୁଛୁ ଭାଇ ଆଉ ମୋ ଘରେ ଡାକୁଚନ୍ତି।
ଆଚ୍ଛା, ଆଚ୍ଛା, ହଉ ହଉ।